ହାଲୋ ଭଲ ଅଛି। ତୁ କେମିତି ଅଛୁ?
ଭଲ ଅଛି। ହଉ ଚାଲେ ଟିକେ ଜି କେ ଜି ଏସ୍ ଟିକେ ଖେଳିବା।
ହଁ ଖେଳିବା କଣ କରୁଥୁଲୁ?
ହଁ ଏମିତି କହିବି ଚା ପିଉଥିଲି ଚା ପିଇବା ସରିଲା।
ଓହୋ ତୁମ ଆଡେ ବର୍ଷା ହେଇଥିଲା କଣ?
ବର୍ଷା ନାଇଁ ସାଙ୍ଗ।
ଉହୁଁ ମେଘୁଆ ହେଇଚି ନା କଣ?
ନାଇଁ ଭାଇ ମେଘ ପାଗ ଠିକ୍ ଅଛି।
ଆମର ବି ଏପଟେ ମେଘ ପାଗ ନାଇଁ କିଛି ନାଇଁ ଖରା ହଉଥିଲା ହେତେବେଳେ ଦିନସାରା।
ହୁଁ ହୁଁ ହଁ ପ୍ରଚୁର। ବାକି ଧନ୍ୟବାଦ ଲାଇନ ଏତେ ଗଲା ନାଇଁ।
ହଁ ଆମର ଆମର ଆଜି ସକାଳେ ଯାଇଥିଲା ଲାଇନ। ସକାଳେ ଆସିଲା ଆମର ବାରଟା ନା ଦିଟା ପାଖାପାଖି ସେତେବେଳେ ଲାଇନ ଆଇଚି।
ନାଇଁ ଏପଟେ ଲାଇନ୍ ଯାଏନି ଜମା ଯାଏନାଇଁ।
ହଁ ତିନିଟା ନା ଚାରିଟାରୁ ଯାଇଚି ଯେ ପୁରା ବାରଟାରେ ଆଇଲା ଆଉ ଆମର।
ଉଁ ହୁଁ।
ହୁଁ ହଉ ଚା ଡିସକସ କରିଆ ପରା। ତୁ ପଚାରିବୁ ନା ମୁଁ ପଚାରିବି ମୁଁ ଗୋଟେ ତୁ ଗୋଟେ ତୁ ଗୋଟେ ମୁଁ ଗୋଟେ ଓକେ।
ଓକେ। ଭାରତର ଜାତୀୟ ଖେଳ କୋଉଟା ଜାଣିଚୁ?
ଭାରତର ଜାତୀୟ ଖେଳ ହକି। ମୁଁ ପଚାରିବି?
ପଚାର।
ଓଡ଼ିଶାର ପ୍ରସିଦ୍ଧ ରଥଯାତ୍ରା କେଉଁଠି ହୁଏ?
ଆଁ?
ଓଡ଼ିଶାର ପ୍ରସିଦ୍ଧ ରଥଯାତ୍ରା କେଉଁଠି ହୁଏ?
ଆଁ ପୁୁରୀରେ।
ହୁଁ ଯାଇଚୁ କେବେ ପୁରୀ?
ହଁ ନାଇଁ।
ମୁଁ ବି ଯାଇନେଇ। ଆରେ ମୁଁ ଭୁବନେଶ୍ୱରରେ ରହୁଥିଲି ବାକି ପୁରୀ ଯାଇନି କଣ କର।
ମୁଁ ବି ଭୁବନେଶ୍ୱରରେ ଯାଇଚି ବଟ ପୁରୀ ଯାଇନି।
ହଁ ଭୁବନେଶ୍ୱରରେ ବର୍ଷେ ମୁଁ ରହିଛି ଦିବର୍ଷ ପାଖ ଦି ତିନିବର୍ଷ ହେଲେ ବି ଯାଇନି। ପାଖରେ ରହୁଥିଲି ସେଟା ବି ଯାଇନି ଆଉ।
ମୁଁ ବି ସପ୍ତାହେ ଖଣ୍ଡେ ରହିଚି ବେଶୀ ରହିନି।
ସେଠି ଚୋରି ଫୋରି ବି ଯାଉଚନ୍ତି ନା ଯା ଯା ଯୋଉ ଆମର ରଥଯାତ୍ରା ବେଳେ। ମୋବାଇଲ ଚୋରି ଚେନ ପକେଟ ମାର ପୁରା ପ୍ରବଳ ହେଇଯାଉଚି ସେଠି। ରଥଯାତ୍ରା ଟାଇମରେ।
ଆଉ ଏବେ କହିପାରୁିବୁ ଆମର ସମ୍ବିଧାନ କିଏ ଲେଖିଥିଲେ?
ସମ୍ବିଧାନ?
ହୁଁ।
ଡକ୍ଟର ବି ଆର୍ ଆମ୍ବେଦକର ପରା। ତାଙ୍କ ବିଷୟରେ କଣ ଜାଣିଚୁ?
ହଁ ୟୁପିରେ ରହୁଥିଲେ ପରା। ୟୁପିରେ ରହୁଥିଲେ ଦଳିତ ଜାତିର ଥିଲେ।
ଆଚ୍ଛା ୟୁପିରେ ରହୁଥିଲା କି?
ତାଙ୍କର ବାପା ମିଲିତ୍ରରେ ଥିଲେ ହାତ ପାଇଁ ଟିକେ ପଢ଼ବାର ଏତେ କଷ୍ଟ ହଉନଥିଲା। ବଟ୍ ଜାତି ଲାଗି ଟେ ଭେଦଭାବ କରୁଥିଲେ ଏକା ଲାଷ୍ଟେ ଗୋଟେ‌ ଟିଚର୍ ତାଙ୍କୁ ହେଲ୍ପ କରିଥିଲା ପଢବା ପାଇଁ ଆ ବିଦେଶ୍ ପଠେଇଥିଲା ବିଦେଶଟିଚର ବିଦେଶ୍ ପ ନଥିଲା ସେଠାରୁ ଗୋଟେ ରାଜା ଥିଲେ ସେ ଟାଇପ୍ ରାଜା ଟାଇପ୍ ର ଥିଲେ। ସେ ତାଙ୍କୁ ପଠେଇଥିଲେ ବିଦେଶ୍ ପାଠପଢା ପାଇଁ।
ଆଚ୍ଛା ପଚାରିିବେନି?
ହଁ ପଚା
ଓଡିଶାର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଉଠି ଅଛି?
ପ୍ରସିଦ୍ ଓଡିଶାର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର।
ହୁଁ।
କୋଣାର୍କ।
ଯାଇଚୁ କୋଣାର୍କ?
ହଁ ଯାଇଚି।
କଣ ଯାଇଚୁ ମୁଁ‌ ହେଲେ ଯାଇନି କୋଣାର୍କ ବି ଯାଇନି। କୋଣାର୍କ ନାଇଁ
ନାଇଁ କୋଣାର୍କ ଯାଇଚି ସେଟା ଗେଟ୍ ବନ୍ଦ ଅଛି ବଢିଆ ହେଇଛି ଭଲ ହେଇଚି।
ସେଇଟା ଭାଙ୍ଗି ଗଲାଣି ପରା। ଅହୋ ମୁଁ ଯିବି ଯିବି ସେଇଠି ଅଁ ସେମତି କି।
ହଁ ସୂର୍ଯ୍ୟର କିରଣକୁ ଟାଇମ୍ କହିଥାଉ।
ଓହୋ ନାଁ ମୁଁ ଯାଇନି ଭଗ୍ନା ଅବସ୍ଥାରେ ଅଛି ପରା ଛିଡା ହେବିବି।
ହୁଁ ତାକୁ ଠିକ୍ କରିବ କୋଉଥିଲେ ଯେ
ଓହୋ ମୁଁ ଜାଣିନି ସେ ବିଷୟରେ ବାକି। ଯିବାର ଇଚ୍ଛା ସେପଟେ ସବୁ ପୁରୀ ଫୁରୀ ସବୁ ମୁଁ ଯାଇନି ହିଁ ସେପଟେ କିଛି।
ଆଉ
ନାଁ ମୁଁ ପଚାରିବି।
ଭାରତର ଜାତୀୟ ନଦୀ କୋଉଟା ଜାଣିଚ କି?
ଭାରତର ଜାତୀୟ ନଦୀ
ଗଙ୍ଗା ନଦୀ ପରା ନାଁ କଣ?
ହଁ ଗସଙ୍ଗା ନଦୀ। ହଁ ଏ ଗଙ୍ଗା ତ ଇଏ ଆମର କେଦାରନାଥ ରୁ ବାହାରିଚି ପରା।
ହେଇଥିବ ମୁଁ ଜାଣିନି।
ହଁ ହଁ କେଦାରନାଥ ରୁ ଗଙ୍ଗା ବାହାରିଚି। ଗଙ୍ଗା କି ଯମୁନା ବାହାରିଚି ଡାଉଟ୍ ରେ ଅଛି।
ହଁ ମୁଁ ବି ଜାଣିନି ସେ ଇରା କୋଉଠୁ କଣ ବାହାରିଚି। ନେକ୍ସ୍ତ୍ ତୁ ଯାଇନୁ?
ଯତ ସବୁ ଆମର ଜାତୀୟ ପଶୁ କିଏ?
ଜାତୀୟ ପଶୁ ତ ବାଘ ଆଉ।
ଦେଖିଛୁ ବାଘ?
ପଶୁ ବାଘ। ହଁ। ସମପୁର ବି ସମ୍ବଲପୁର ଯୋଉ ଯାଇଥିଲି ସେମତି। ନାଇଁ ସମ୍ବଲପୁର ଯୁ ଗୁଡା ସବୁ ଦେଖି ଦେଇଛି।
ନା ମୁଁ ସମ୍ବଲପୁର ଯୋଉ ଯଇନି, ଏ ଯୋଉ ଆମର ଭୁବନେଶ ର ଯୁ ଯାଇଛି ସେଠି ଦେଖିଥିଲି ଆଉ।
ହୁଁ ଏ କହିପାରୁ ଆମ ବାଘ କୁ କାହିଁ ଜା ଜାତୀୟ ପଶୁ ତାଲେ କଲେ ମାନେ ସିଂହ କାହିଁକି ନାଇଁ ସିଂହ ତ ଜଙ୍ଗଲ ରାଜା?
ନା ଜାଣିନି, ଜାଣିଛୁ?
ଆମର ଆଗରୁ ସାଟି ଏଅର ବାଘ ମାନେ ଭାରତର ଥିଲେ। ସେ ତା ଆସି ସିଂହ ସେମାନେ ବାହାରୁ ଆଇଛନ୍ତି। ବାଘ ଆଗରୁ ବେସ୍ ଥିଲେ।
ଓହୋ ସିଂହଟା ବାହାରୁ ଆସିଛି।
ବେଙ୍ଗଲ ଟାଇଗର। ଏଇ ପାଗଲା ଜଣେ ଆମର ଦିନେ ଅଛି ନୋଟିସ୍ କରୁଥିବୁ ଆ ଆଫ୍ରିକା ରେ ବାଘ ନଥିବେ, ସେ ଜାଗାରେ ସିଂହ ରହୁନାହାନ୍ତି। ସେଠି କେମିତି ଘାସ ହେଇଛିବେ ହଳଦିଆ ହଳଦିଆ ଘାସ ହୋଇଛି।
ହଁ ହଁ- ହଁ ସେମତି ଲୁଚିକି ରହିଯାଇଥିବେ।
ବାଘ ଗାପଡ ଜଙ୍ଗଲ ଏକା ରହିବା ଶିଖିଛି।
ହୁଁ ହୁଁ। ଏବେ ଯୋଉ ଆଇ ପି ଏଲ ଚାଲିଥିଲା ଦେଖିଛୁ ଆଇ ପି ଏଲ?
ନାଇଁ ସାଙ୍ଗ
ଏବେ ଦେଖିଲୁ ନା ଆଜି ଯାଇକି, ହଁ ଆର୍ ସ ବି ଜିତିଛି ତାର ତାର ସେକେଣ୍ଡ ଟାଇମ୍ ହେଲା ଜିତିଥିଲା ଏଥର ବି ମୁଁ ବି କେ ଦେଖିନି ଯେବେ ଖାଲି ଲାଷ୍ଟ ମ୍ୟାଚ ଖାଲି ଲାଷ୍ଟ ମ୍ୟାଚ ବି ନାହିଁ ଖାଲି ରେଜଲ୍ଟ ଦେଖୁଥିଲି। କିଏ ଜିତିଲା କିଏ କଣ ବୋଲି ଆଉ ନହଲେ ମୁଁ ବି ଦେଖନି ସେଗୁଡା।
ଠିକ ଯେତେ ଖୁସି ଲାଗୁଛି ଯେ ଲୋକମାନେ ଟିକେ ପୁରା ତର ବର ହେଇଯାଉଛନ୍ତି ଆଁ?
ହଁ, ଗାଡି ଫାଡି ଭାଙ୍ଗି ଦଉଚନ୍ତି ପୁରା କ୍ରାଉଡ୍ କରିକି।
ହଁ, ପୁଲିସ ସମ୍ବାଳ ତାଙ୍କୁ ଇଏ ହେଇ ଯାଉଛି। କାଳା ଟା ଯେତୁୁ ଘାଣ୍ଟି କାଇଁ ହଉଚୁ?
ମାଡ଼ ବି ଖାଇଛନ୍ତି ତ! ହୁଁ।
ଜୋସ୍ ଗୁଟେ ପଳେଇଆଉଚି ଆଉ।
ହୁଁ ଜୋସ୍ ଜୋସ୍ ରେ ପୁରା ହୋସ୍ ଖୋଇ ବ ଉଠୁଛନ୍ତି। ତା'ପରେ ହେଇଯାଉଛି ମାଡ଼ଗୋଳ ପୁରା ସିଭିଅର ଆଉ।
ଜିତିଚି ବୋଲି ଜସ୍ ଗୁଟେ ପଳେଇଛି ଏମାନଙ୍କର ଆଉ।
ହଁ, ପରା ଏନର୍ଜି ଉଁ। କହ ତ ଭାରତର, ଇଏ ଭାରତର କହୁଚି।
ପୃଥିବୀର ଉପଗ୍ରହ କେଉଁ କଉଁ କଉଟା?
ଚନ୍ଦ୍ର।
ଉଁ, ଚନ୍ଦ୍ର। ଚନ୍ଦ୍ର ପୃଷ୍ଠକୁ ଫାଷ୍ଟ କିଏ ଯାଇଥିଲା କ ତ?
ଫାଷ୍ଟ୍ ନୀଲ୍ ଆମ୍ ଷ୍ଟୋନ୍।
ହୁଁ।
ସେକେଣ୍ଡ କିଏ ଯାଇଥିଲେ କହିପାରିବୁ?
ନାଇଁ ସେକେଣ୍ଡ ଜାଣିନି।
ସେକେଣ୍ଡ କିଏ ଯାଇ କହିପାରୁ? ବେ ଭାର ଏକା ବେଜାବ୍ରିନ୍।
ଆଚ୍ଛା, ନାଇଁ ମୁଁ, ଏତେ ଜାଣିନି।
ହୁଁ।
ଉଁ, ହୁଁ। ଭାରତରେ ସମ୍ବିଧାନ, କେବେ ଲାଗୁ ହେଇଥିଲା କହ ତ?
ହାଁ।
ଭାରତର ସମ୍ବିଧାନ କେବେ ଲାଗୁ ହେଇଥିଆ?
ଆଉ ଭାରତ ରେ, ଛବିଶ୍ ଜାନୁଆରୀ, ଉଣେଇଶ ପଚାଶ୍।
ହୁଁ।
ସେଇଟା ଆକ୍ଚୁଆଲି, ଦେଖେ ସେଇଟା ଛବିଶ ନଭେମ୍ବର ରେ ହୋଇଥିଲା, ଛବିଶ ଜାନୁଆରୀ କରବାର୍ କାରଣ ଥିଲା କି, ସେଇଦିନ ଉଣେଇଶ କେତେ? ହଁ। ଉଣିଶ ଶହ ଅଣତିରିଶି, ଉଣେଇ ଶହ ଅଣତିରିଶ, ରେ ଓଡି ଆମର, କଂଗ୍ରେସ ନାଇଁ କି? କଣ ବାଙ୍ଗାଲ୍ ସେକ୍ସନ୍ ରେ ତାଙ୍କକ ପୂର୍ଣ୍ଣ ସ୍ୱରାଜର ଡିମାଣ୍ଡ କରିଥିଲେ। ଆମକୁ ସମ୍ପୂର୍ଣ୍ଣ ଫ୍ରିଡମ୍ ଦରକାର ବୋଲିକିରି ହାତ୍ ଲେ ଘା ତା ମନେ ରଖବା ପାଇଁ, ଛବିଶ ଜାନୁଆରୀ, କୁ ରିପବ୍ଲିକ୍ ଡେ, ମାନେ ସମ୍ବିଧାନ ଦିବସ, ବୋଲି କହିଦେଲ।
ଓହୋ!
ହୁଁ।
ଉ, ହୁ। ତାଜମହଲ୍ କୋଉଠି ଅଛି କତ?
ଆଗ୍ ଅ ତାଜମହଲ୍!
ହୁଁ। କଉ ସହରରେ ଅଛି, ଯାଇଛୁ?
ନାଇଁ ସାଙ୍ଗ, ଆତ୍ କି ୟ ଇଏ ବାହାରି ଯାଉଛି।
ଓ ମୁଁ ବି ଯାଇନି, ଯିବି।
ବାକି ଶୁଣିଛି, ବ-ବହୁତ ସୁନ୍ଦର ଥାଉଛି। ଆଉ ରାତିରେ ପରେ ସେ ଏଇଟା ହଲ୍ ରାତିରେ ପରେ ଗୋଲାପୀ କଲର୍ ଦିଶୁଛି ବୋଲିକିରି।
ଆଛା, ତାଜମହଲ୍ ଜାଣିଚୁ? ତାଜମହଲ୍! ତାଜମହଲ୍ ଜାଣିଚ ନା ନାଇଁ ତାଜମହଲ ତାଜମହଲ କଣ ପାଇଁ ବନା ହେଇଥିଲା କହତ?
ଏଇ ଜଣେ ତାର ଗାର୍ଲଫ୍ରେଣ୍ଡ ଏ ସରି୍ ପ୍ରେମିକା ପାଇଁ ବାନେଇଥିଲା ପରା ମମତାଜ ପାଇଁ।
ହଁ ହଁ ସେ କଣ ପାଇଁ ବନେଇଥିଲା? ମାନେ ଆକ୍ଚୁଆଲି ତାଜମହଲ ଟା ଗୋଟେ କଣ ଘରଟା ନା କଣ ଟା?
ଇ ତାର କବର୍ ଟେ ହାଡ଼ାର। ସେଟା ଗୋଟା କବର୍ କହୁନାହାନ୍ତି ହଁ ମଶାନୀ ଟାଇପ୍ ର। ଆଁ ହଁ ସେଇଆ ତ ହଁ ସମାଧି ଓସାରିଆ ଟାଇପ୍ ର।
ହୁଁ ତାର ସମାଧୀରେ ହୁଁ
ଭିତେରେ ଏବେ ଯାଏ ଅଛି ବୋଲି କହୁଥିଲା। ମାନେ ତାଙ୍କର ସେଟା ଅଛି ବୋଲି କହୁଚନ୍ତି।
ହେଇଥିବ ମୁଁ ଜାଣିନି ବଡ଼ି ଏତିକି ଖାଲି ଜାଣଚି ଆଉ।
ହୁଁ ହୁଁ ହୁଁ। ସେ ଜାଣୁ ଶଳା ମୋ ସାନ ବେଳେକୁ ଚକର ଚାଲିଥିଲା ପରେ। ହଁ ଆରେ ଇଏ ମା ଙ୍କ ଇଆ ଇଏ ଇଏ ନଥିଲେ କି ସାହାଜାନ ସେ ଆଗୁରୁ କ ତାଜମହଲ ଆ ସାନ ବେଳ ଲୋକ ତାଙ୍କୁ ଦେଖିଲି ଡିଜାଇନ୍ କରୁଥିଲେ।
ଆଚ୍ଛା।
ମାନେ ସେ ସାନବେଲୁ ଶୁଣିଚି ମି ତାଙ୍କ ମିଶିକରି ଖେଳୁଥିଲେ ବୋଲିକିରି ଇଏ ଜାଣୁନଥିଲେ ଇଏ ରାଜା ବୋଲିକିରି ହଲେଇ ମିଶର ଖେଳୁଥିଲାର ତାଙ୍କେ ଏତି ମୂର୍ତ୍ତିରେ ଘର ବନଉଥିଲେ ସେତେବେଳେ ସେ ତାହାଲ ଲିଗା ଶାହାଜାନ ନିଜେ ତାଜମହଲ୍ ଡିଜାଇନ କରିଥିଲେ।
ଆଚ୍ଛା ତାପରେ ସିଏ ବନେଇଥିଲା ଆଉ ନାଇଁକି ମୁମତାଜ୍ ପାଇଁ ‌?
ହୁଁ ତାପରେ କାରିଗରଙ୍କୁ ଲଗେଇଲା ଆଉ କର ବୋଲି କିରି ଆର୍କିଟେକ୍ଟ ବାକି ସେ ନିଜେ ପୁରା ସେନର।
ଆଚ୍ଛା ଭଲ ଡିଜାଇନ୍ ମସ୍ତ ହେଇଚି ଯେ ଏବେ ସେଟା ଡାମେଜ୍ ହେବା ଷ୍ଟାର୍ଟ ହେଇଗଲାଣି ପରା ନା କଣ? ଯୋଉ ଆମର ଅମ୍ଳ ବୃଷ୍ଟି ପାଇଁ ନା କଣ?
ହୁଁ ହୁଁ ଏ କ୍ଷୁଆଇ
ହୁଁ ସେଇ ଏବେ ତ ପଲ୍ୟୁସନ୍ ଫଲ୍ୟୁସନ୍ ବଢ଼ିଗଲାରୁ ସେମତି ହଉଚି ଆଉ। ଡାମେଜ ହେଇକିରି
ହାଇଡ୍ର ଗୋଟେ କଣ୍ଟ୍ରୋଲ କରିବା ପାଇଁ କଣ କରବାକୁ ପଡ଼ିବ ଏକା। ନହେଲେ ତ ଆଗାମୀରେ ଲୋକମାନେ ଗୋଟିଏ ଲୋକ
ସବୁ ଉଁ ପ ଗାଡ଼ି ମଟର ବେଶୀ ଯାଉଚି ସେଇ ଟାଇମରେ ଆଉ।
ହାଟା ବି ଟିକେ ଇମ୍ପୋଟାଣ୍ଟ କାଳା କରବା ଗାଡ଼ି ମଟର ଟିକେ ଦରକାର ତ ପଡୁଛି।
ହୁଁ ଇଭିି ହେଲେ ହେଇଯବ ଆଉ ଇଭି ଯେତବଳେ ଚାଲଲ ଯେ ସବୁଆଡ଼େ।
ହଁ।
ହୁଁ ହଉ ବାକି ଟାଇମ ହେଇଗଲା।
ହଉ ମୁଁ ରହୁଚି?
ହୁଁ।